ହାଲୋ।
ହାଲୋ।
ମୁଁ କହିଲି କୋଉଠି।
ଘରେ।
ଆଁ
ଘରେ ଆଉ ଆଉ ସବୁ ଭଲ ଅଛନ ଭଲ ଖାଇସା ଖାଇଥିଲୁ କଣ।
ମୁଁ ଖାଇଥିଲି ବିସ୍କୁଟୁ। ବିସ୍କୁଟୁ ମିସ୍କୁଟୁ।
ବିସ୍କୁଟ ଆଉ ପଖାଳ ଫଖାଳ ଖାଇନୁ।
ନା ଖାଇନି ଖାଇବି ଦଶଟା ବେଳୁକୁ ଆଉ।
ଆଉ ସମସ୍ତେ ଭଲ ଅଛନ୍ତି ନା ଘରେ।
ହୁଁ।
ଆଉ ଆଉ କଲେଜ ଫଲେଜ ଯାଉନ ନା କଲେଜ ଫଲେଜ୍ ଛୁଟି ଅଛି।
ହଁ ନା ମ କଲେଜ ଖୋଲା ଅଛି ଯାଇନି ଯିବା ଆଉ।
ଓହୋ କଲେଜ ଆଉ ଏଇନା ତୋରୋ ପ୍ଲସ୍ ଥ୍ରୀ ପା।
ହୁଁ।
ଆ ତୋରୋ ଆର୍ଟ ପଢିକି କଁ କହିଲୁ ଆର୍ଟ କିଛି ଭାଲ୍ୟୁ ନାହିଁ ଆମେ ସିନା ଆର୍ଟ ପଢି ଆଜିକାଲି ଯିଏ ସବୁ ସାଇନ୍ସ ପଢ଼ୁଚନ୍ତି ମତେ କଥା କହ। ଯିଏ ସାଇନ୍ସ ପଢୁଚନ୍ତି ତାଙ୍କର କଁ କହିଲୁ ତାଙ୍କର ସରୁ ସରୁ କି ଭଲ ମନ୍ଦ ନର୍ସିଂ ଫର୍ସିଂ ଭଲ ମନ୍ଦ ଯାହା ହୋଉ ଯୋଉ ରହିଯାଉଚନ୍ତି ଆର୍ଟ କଁ କିଛି ଇଏ ନାଇଁ ମାନେ ଫାସଲିଟି ନାଇଁକି ଯାହା ଅଛି କିନ୍ତୁ କଷ୍ଟ କରିବାକୁ ଦେଖେ ସାଇନ୍ସରେ ଯିଏ ଜଷ୍ଟ ପାସ୍ ହୋଉଚି ହାଲୋ।
ହୁଁ ହୁଁ।
ମୁଁ କହିଲି ସାଇନ୍ସ ରେ ଜଷ୍ଟ ପାସ୍ ହୋଉଚି ମାର୍ ରଖୁଚି ନର୍ସିଙ୍ଗି ଫର୍ସିଙ୍ଗି ଭଲ ମନ୍ଦ ଆଉ ଆମର କଁ କହିଲୁ। ଆମର ଫାର୍ମା ଫାର୍ମା ଏମାର ଫେମାର ଲାଇନ୍। ସବୁଥେରେ ସିଏ ରହିଯାଉଚନ୍ତି ମାନେ ଆଉ ଆର୍ଟ ଯିଏ ପଢିକି କଣ ସିଏ ଏମାର୍ ରହିପାରୁଚନ୍ତି କି।
ହୁଁ।
ହ୍ୟାଲୋ।
ହଁ କୁମ୍
ହ୍ୟାଲୋ।
ହଁ କହୁନୁ।
ସେଇ ବା କହୁଛି। ଆଉଥରେ ଆଉ କଣ କରିବୁ କହ ସାଇନ୍ସ ଆଜି କାଲି ଆମେ ସିନା କହୁଚେ ଛୁଆ ନଉନାହାନ୍ତି କିନ୍ତୁ ସାଇନ୍ସରେ କିନ୍ତୁ ବହୁତ ଭ୍ୟାଲୁ ଅଛି ଜାଣିଛୁ ନା। ଆଉ କମର୍ସ ତ ଆମର ବ୍ୟାଙ୍କିଙ୍ଗ ଲାଇନ୍ ସେଟା କମର୍ସ କଥା ଛାଡେ ନା।
ହୁଁ।
ହାଲୋ।
ଆଉ କଣ କର।
କମର୍ସ ତ ଆମର ବ୍ୟାଙ୍କିଙ୍ଗ ଲାଇନ। ଆର୍ଟସ୍ ରେ କଣ? ଆଇ ଏସ୍ ଆଇ ସବୁ ଏଇ ସବୁ ଏଇଗୁଡା ସବୁ ସାଇନ୍ସ୍ ରେ ସାଇନ୍ସ୍ ଚାଲେଇ ସେଗୁଡା ହବ, କିନ୍ତୁ ମେଜର ଦିଆଯାଇଛି ଖାଲି ସାଇନ୍ସ୍। ଆଉ ଆମ ନୂଆ ଡିଗର ଟା ରଖିଲା ବା, ନୂଆଡିରେ
ନ ଗୋଟା ସ୍ତ୍ରୀ ଗୋଟେ ସ୍ତ୍ରୀ ଲୋକଟା ରଖିଛି ଫାଷ୍ଟ ଅ ପର୍ ବା ହେଇଛି କାଣାସ ନ
କିଏ?
ପାଅଂଶ ନ ରଖିଛି ଜଣେ ବା ଗୋଟେ ସ୍ତ୍ରୀ ଲୋକଟା।
ଓହୋ। ଏ ଆଇ ଟି ରେ। ଆଉ, ଆଉ କଣ କହ? ଆଉ ବା ତୋ ବାପା?
ଆଉ କଣ ଖବର କହ?
ଘରେ, ଆଉ ତମ ଦୋକାନ ଖୋଲା ନାଇଁ କି ଆଜି? ନା ଛୁଟି ଲାଗି ବନ୍ଦ?
ଆଜିି କି ବରେ କି? ଗୁରୁବାରେ।
ଦ ଖାଲି ତମର ଖୋଲା ହୋଉଛି ଶନିବାରେ। ଆଉ ସବୁ ବୁଧବାର ବୁଦ୍ଧୁ ବରେ ଖୋଲା ହୋଉଥିବ ଆଉ ନା କଣ?
ବୁଧବାରେ, ଶୁକ୍ରବାରେ, ରବିବରେ
ଓହୋ। ତମର ମାନେ କୋଉ ତମର କୋଉଠି ଅଛି ସେ ପଦଲାପୁର ମାର୍କେଟ ଉପରେ ନା କୋଉଠି?
ମାର୍କେଟେ ନୁହଁ ଆମର ଏଇ ଗାଁ ମୁଣ୍ଡ ପାଖରେ ଆଉ।
ଓହୋ। ଏଇନା କେତେ ଅଛି? ହାଲୋ।
ହଁ।
ମୁଁ କହିଲି ନା କେତେ ଅଛି ରେଟ୍ କିଲୋ?
ନା ଆସିନି ସରିଯାଇଛି ମାଲ୍ ଆସିନି, ପଢିଲେ ମୁ କହିବି ଆଉ।
ଓହୋ। ଆଉ ଆଉ ଗୋଟା କୋଉଠି ଭଲ ମନ୍ଦ କୋଉଟା ବୁଲାବୁଲି କି କୋଉଟା କୁଆଡେ ଯିବା ଫଟୋ, ଫଟ ଉଠେଇବ ଭଲ ମନ୍ଦ କୋଉଠି ଗୋଟେ ଜାଗା ଫାଗା ଦେଖି କୁଆଡ଼େ ଗୋଟେ ବୁଲା ବୁଲି କରିବାକୁ।
ହୁଁ, ହଁ। ଯିବା ହେଇଥିଲ।
ଉଁ।
ହଁ ଯିବା ଏଇ ଭିତରେ ଆଉ।
କୋଉଠି?
ଆ।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
ହାଲୋ।
କୋଉଠି କି ଯିବା?
ଯିବା ଆଉ କୋଉଠୁଟା ଆଉ ଯିବା ବୁଲିବାକୁ ଆଉ। ତୁ କେଦାରନାଥ ଯାଇଛୁ?
କେଦାରନାଥ୍ ଯାଇଛି, ଯାଇଛି। ମୁଁ ଇନ୍ଷ୍ଠାରେ ଫଟ୍ ଛାଡିଛି ଦେଖିନୁ? ମାନ୍ ମୁଁ କେଦାରନାଥ୍ କଣ କହିଲୁ? ଫାଷ୍ଟ ଆମେ ସାଙ୍ଗ ଛୁଆ ଯାଇଥିଲୁ ଦି-ଦି ତିନି ଜଣ। ଗଣେଶ ପୂଜା ଯୋଉ ହୋଉନଥିଲା ଆର ଥର ଗଣେଶପୂଜା ଯୋଉ ଦିନ
ହଁ।
ସେଇଦିନ ଆମେ ଯାଇଥିଲୁ ତିନି ଜଣ। ହୁଁ ଯାଇଥିଲୁ ବୋଉ ଦେଖିବୁ ଇନଷ୍ଟାରେ ଉପ ହଁ ସେତେବେଳେ କଣ କହିଲି ସେତେବେଳେ ଏତେ କିଛି ଏବେ ଦେଖୁନୁ ଏବେ ଯେମିତି ହେଇଗଲାଣି ଆଗ ସବୁ। ଗେଣ୍ଡୁ ଫୁଲ ଭେଣ୍ଡୁ ଫୁଲ ଦ୍ଵାରା। ଗେଣ୍ଡୁ ଫୁଲ ଫେନ୍ଧୁ ଫୁଲ ଦ୍ଵାରା ଆଉ ଆମର ଦେଖ ଆଗ ଆଉତି କାମ ହେଇନି ଆଗ। କମ୍ପ୍ଲିଟ
ହୁଁ ହୁଁ ଭାଇରାଲ ହେଲା ଦିନଠୁ ଇଏ ହେଲା ଆଉ।
ହଁ ସେତ ଏ ବହୁତ କାମ ହେଇଗଲାଣି ଶେରା ସବୁ କାମ ହେଇଗଲାଣି। ଆଉ ଏଠି ତ ପୁଣି ଦ୍ଵିତୀୟ ପୁରୀ ଯୋଉ କହୁଛନ୍ତି କଣ ମିନି ପୁରୀ।
ହୁଁ।
ସବୁ ତ ମିନି କରିଦଉଛନ୍ତି ଆଉ ଆଉ କଣ।
ଯାଇଚୁ ସେଠିକି?
ନା ସେଠିକି ଯାଇନି ସେଠିକି ଯେ ଚାରିଟା ବେଳିଆ ଗଲେ ଭଲ ହୁଅନ୍ତା। ସକାଳୁଆ ଗଲେ ଏତେ ଫଟ ଫଟ ବାଘ ଆସନି ଚାରିଟାଳିଆ ଗଲେ ଭଲ। ସେଠି ଫଟୋ ଫଟ ଉଠେଇବାକୁ ସୁବିଧା ନାଇଁ କି ସେଠ ଏ ବି କାମ ଚାଲିଛି କଣ ସଇଲାଣିକି
ନା ଆହୁରି କାମ ହବ କେତେ।
କାମ ଚାଲିଛି ବା ଧୀରେ ଧୀରେ କାମ ଚାଲିଛି ଆଉ କଣ।
ହଁ।
ଆଉ।
ଆଉ ତୁ ଏ ନା କୋଉଠି?
ଏଇ ଆ କ୍ଲବ ଘର କତିରେ ବଇଚି ଆଉ।
ଓ ଆଉ କଲେଜ ମଲେଜ ଯିବୁନୁ?
କଲେଜ କଲେଜ ଏ ଖୋଲିଲାବେକୁ ଦି ତିନି ଦିନ ଖଣ୍ଡେ ହବ ଯାଇନି ତ ଆଉ କ୍ଲାସକୁ ମୁଁ କହିଲି ଓ ଆଉ ସେମିଷ୍ଟାର୍ ଫାଷ୍ଟ ହେଇଥିଲା ରେଜଲ୍ଟ ଆସିନି ଆ ସେକେଣ୍ଡ ସେମିଷ୍ଟାର ବି ହେଇନି। ଆ ସେକେଣ୍ଡ ସେମିଷ୍ଟର ହେଲେ ସିନା ପୁଣି ସେକେଣ୍ଡୟର ହବ ହେଇନି ତ ହେଇନି ଆଉ ଯାଇନି କେବେ କେଇଜାଣି।
ହଁ।
ଜାନି କେବେ ସିନା ହେଲେ ସେଟା ହେଲେ ସିନା ଇଏଟା ସେକେଣ୍ଡ ସେମିଷ୍ଟର ହେଇଥାନ୍ତା ସେତେଟା ତ ହେଇନି ଏତେବେଳେ ଯାଏ ସେକେଣ୍ଡ ସେମିଷ୍ଟର ହବ କୁଆଡୁ।
ଏଇଟା ହେଲେ ମୁଁ ପଳେଇବି କୁଆଡେ ଗୋଟେ ଘରେ ରହି
ଆରେ ଆମର ଇଣ୍ଟରନାଲ କଣ କହିଲୁ ଇନ୍ ଇଣ୍ଟରନାଲ ହେଇଥିଲା ଫାର୍ଷ୍ଟ ଦିଟା ଇଣ୍ଟରନାଲ ପରେ ଗୋଟେ ସେମିଷ୍ଟର ହେଇଚି ଆଉ ଇଣ୍ଟରନାଲ ଦିଟା ହେଇନି କି ସେମିଷ୍ଟ ଚାର ହେଇନି ହବ କୁଆଡୁ ଉଁ
ପହଞ୍ଚିବ
ଆଉ କଣ କ ଆଉ କଣ?
କହୁନୁ ହଁ
ଆଉ ଖାଇ
ହଁ ନା
ଆଉ କଣ କହ?
କହ
ଆଉ ତ ଅ ମୁଁ ଖାଇଥିଲି ବା ମୁଁ ଖାଇଥିଲି ବା ଯୋଉ ଇଏ ଯୋଉ କଣ କହିଲୁ ସେଇଯା ଘରେ ହେଇଥିଲା ଯୋଉ କାକେରା କାଲି ହେଇଥିଲା କାକେରା ଖାଇଥିଲି। କାକେରା ଖାଇଥିଲି ବରା ହେଇଥିଲା ସକାଳୁ ବରା ଦିଟା ଘରେ ଛଣା ହଉଥିଲା ବରା ବରା ଖାଇକି ଏଇ କ୍ଳବ୍ ଘର କତିରେ ଅସିକି ବଇଚି ଆଉ କଣ ପଳେଇଆ ହଁ ଆଉ
ତୁ ଟେ ପେଟେ ଶାନ୍ତି କରି ବସିଛୁ ଆଉ।
ହଁ ଆମ ଗାଁରେ ଖେଳଉଥିଲା ଦେଖିନୁ ଆମ ଗାଁ ରେ ଯାତ୍ରା ପଡିଥିଲା ଦେଖିନୁ ଘୁଗୁଣ୍ଡିଆ ପଡିଆ ଯଉ ଦେଖିନୁ ଯୋଉ ଗଲାବେଳେ ପଡିଆ
ହଁ।
ପଇଆ ଯାତ୍ରା ହଉଥିଲା ଯାତ୍ରା ମାନେ ଯାତ୍ରା ପଡିଆ ଯାତ୍ରା କରିଦେଲା ଖାଲକୁୁଦ ଭଲ ମନ୍ଦ ସେଠି ଯା ଖେଳ ହଉଥିଲା ସେଠି ଆଉ ଖେଳ ହେଇ ଖେଳୁ ଯେ କିନ୍ତୁ ଜି ବୁଜିଠ ହେଲାଣି ଆଉ ମେ ଏତେଇ ଭଲ ଲାଗୁନି।
ଏଇନା ପଡିଆରେ ଗୁଘୁଝିଆରେ ଉଠିବ ଆଉ
ଗୁଗୁଛିଆ ଉଠିବ ଗୁଗୁଛିଆ ଉଠିନଥାନ୍ତା ଏତେ ଶୀଘ୍ର କାହିଁ କହିଲୁ? ଏ ଯୋଉ ଆମର କଣ ହେଲା କହିଲୁ ଯୋଉ ଯାତ୍ରା ଯୋଉ ପହିଲାନି ଯୋଉ ଯାତ୍ରା ଯୋଉ ଆମ ପଡିଆ ହଉନଥିଲା।
ହୁଁ ହୁଁ।
ଯାତ୍ରା ଯୋଉ ହେଲା କଣ ହେଲା କହିଲୁ ମାନେ ଯାତ୍ରା ଯୋଉ ହବ ଯାତ୍ରା ଧ ହବ ନା ପାଞ୍ଚ ଛଅ ସାତ ସିଏ କଣ କଲେ ଦି ତାରିଖଟା ଟେଣ୍ଟ ବାନ୍ଧିଦେଲେ ଦି ତାରିଖ ଟେଣ୍ଟ ବାନ୍ଧି ଦେଲେ। ସବୁ ଇଏ ହେଲା ବନ୍ଧାବନ୍ଧି କଲେ ଦି ତାରିଖଠୁ ଯୋଉ ବନ୍ଧାବନ୍ଧି ହେଲା। ଆଉ ସେ ଯଉ ଆମର ତା ଭିତରେ ସେ ପାଲ ଫାଲ ଘର ହେଇଗଲା ନା ବନ୍ଧାବନ୍ଧି ହେଲା। ବର୍ଷା ଫର୍ଷା ହେଲା ଆଉ ଖାଲ ଫାଲ ଯୋଉ ହେଇଗଲା ଗାଡି ଫାଡି ଯୋଉ ଗଲା ପୁଣି ଯୋଉି ଯାତ୍ରା ଫାତ୍ରା ସଇଲା। ଗାଡି ଫାଡି ଭଲ ମନ୍ଦ ତାଙ୍କ ସବୁ ଲୋଡ ଲାଡ କଲେ ଭଲ ମନ୍ଦ ବର୍ଷା ହେଇଗଲା ବି ଲାଷ୍ଟ ଦିନ ଇଏ ସିଏ ସେ ଗାଡି ଫାଡି ସବୁ ଦବି ଦାବି ଗଲା। ଦବିଗଲା ପରେ ଆମେ ଆଉ ଖେଳିଲୁନି ଦି ଚାରି ଦିନ ସେ ସବୁ ପଡିଥିଲା ସବୁ ଖାଇଥିଲେ ସବୁ ଭଲ ମନ୍ଦ। ଯୋଉ ଆମର ଏ ଠୁ ଜେଡ୍ ପଡିଥିଲା ତାକୁ ସବୁ ସଫା କଲୁ କଣ ଜାଳି ଦେଲୁ ଦିଦି ଅଳ୍ପ କିଛି ଆଉ ସବୁ ପବନରେ ଉଡିଗଲା। ହେଲା ବିଲ ବିଲ ଆଡକୁ।
ଆଉ କଣ ହଁ।
ଆମ ପୂଜ୍
ଆଉ ଏ ତମର ଯୋଉ ଏଠି ହ୍ୟାଲୋ।
ହୁଁ।
ତମ ଯୋଉ କୁନ୍ଦଳ ଛକରେ ପୋଲ ଗଳି ତ ଗଳି ପୋଲ।
ହୁଁ ହୁଁ।
ସେଇଠି ଦହିବରା ବିକ୍ରି ହଉଛି ନା ଏବେ ସବୁବେଳେ ଗୋଟେ ଲୋକଟା ଆଉଛି।
ହଁ ବୁଢା ଲୋକଟା ବୟସ୍କ ଲୋକଟା ଟିକେଁ ସେ ହଁ ଟିକେ ଡେଲି ବିକ୍ରି
ବୟସ ନ ମାନେ ଯୋଉ ଲୁନାରେ ଆଉଚ୍ଛି।
ହଁ ଲୁନା ମିଡିୟମ ସାଇଜ୍ ଲୋକଟେ ଭଲ ଲୋକଟେ।
ହଁ ଏ ଆଉ ଯ ଯାଇ ଯାଇପାରୁନି ଟିକେ ଖାଇବାକୁ ଭାବଛିିବି ସେଠିକି।
ହୁଁ।
ଆ ଯାଇପାରିନି ଆଜି ଯାଇଥାନ୍ତି ଆଉ କି ଆଉ ଯାଇପାରିଲିନି।
କାଲି ପଳେଇ ଆସିବୁ ଆଉ ଆଉ କଣ ଆଉ କଣ କହିଲୁ ଆମର ଆଉ ଯୋଉ ଭଲି ଖେଳନ୍ତି ଆମ ଗାଁରେ ହେଲା। ଭଲି ଖେଳନ୍ତି ଭଲି ଖେଳ ଭଲି ପଡିଆ କଣ ହେଇଛି କହିଲୁ ଭଲି କ ଆଗରେ ତାରିଣ ଠାକୁର ହବ ବୋଲି। ତା ଆଗରେ ମାଟି ପଡିଆ ସେ ପଡିଆରେ ଆଉ ଖେଳି ହେବନି ମାନ ଆମର ନେଟ ଆଉ ନୂଆ ବଲ୍ ଆଇଥିଲା। ଥୁଆ ହେଇଛି ବଲ ଅଛି ଆଉ ଖେଳି ହେବନି ଆମର ବର୍ଷା ସିଜନରେ କଣ ଖେଳିବ କହିଲେ ଆମ ଯୋଉ ପୁଜା
ଆମର ଆମ ପଡ଼ିଆ ଯେ କେଡ଼େ ବଡ଼ ସେମାନେ ଖେଳୁନାହାଁନ୍ତି ଭାବେନି ଆ ଆମର କେଡ଼ ବଡ଼ ପଡ଼ିଆରେ ଫାଙ୍କା
କି ଆମର ପାଲା ପାଲା ମଣ୍ଡପ ଶୁଣିିଥୁବ ଆମ ଗାଁ ପାଲା ମଣ୍ଡପ।
ହଁ।
ପାଲା ମଣ୍ଡପରେ ଖେଳ ହୁଏ ବି ସେଠି ମାଟି ପଡିଯାଇଛି କାମ ବୋଲି ସେଠି ଆଉ ଖେଳ ହଉନି ଆଉ ଖେଳିବୁ କୋଉଠି ସବୁଠି ତ ମାଟି ଫାଟି ଭଲ ମନ୍ଦ ପିଲା ଆଉ କୋଉଠି ଖେଳିବୁ?
ଆମର ଜାଗା ଅଛି ହେଲେ ପିଲା କେହି ନାହାନ୍ତି ଜାଣିଲୁ ନା ଖେଳିବାକୁ। ପ୍ରବଳ ଜାଗା ଅଛି କିନ୍ତୁ ପିଲା କେହି ହେଇନାହାନ୍ତି ଖେଳିବାକୁ। ହଁ ବା ସେ କେଡେ ବଡ ପଡିଆଟା?
ଆମ ଆମ ଗାଁରେ ପିଲା ବହୁତ ପଳେଇଲେଣି ପଳେଇଲେଣି ତଥାପି ଯାହା ଅଛନ୍ତି ଖେଳ ହଉଛି।
ତମର ଶୁନ ତମର ସବୁ ଆଗ ତମର ସବୁ ମାନେ ଅଛନ୍ତି ଖେଳିବାକୁ ଆମର ଏଠି କେହି ବାହାରିବେନି ଖେଳିବାକୁ। ଯେତେବେଳେ ହଁ ଖେଳ ଯେତେବେଳେ ଆମର ଟୁର୍ଣ୍ଣାମେଣ୍ଟ ହବନି
ହୁଁ
ଅ ସେଇ ଟାଇମ୍ ରେ ଟିକେ ଖେଳିଲୁ ଦି ଚାରି ଦିନି ଖଣ୍ଡେ ତାପରେ ସରିଲା ଫୁଣି ସେ ଫାଙ୍କା
ଆଉ ଏଇନା କଣ ଖେଳୁଛି ତମ ଗାଁ ରେ? କିଛି ଖେଳ ହୋଉନି ନା
ଇନା ଖେଳ ହୋଉଚି କଣ ଏ ଛୋଟ ଛୁଆ କ୍ରିକେଟ୍ ଖେଳୁଛନ୍ତି ଆଉ ସେଇଠି ଆଉ। ହଁ ଆମ ଗାଁରେ ସବୁ ଲୋପ ପାଇଯାଇଚନ୍ତି।
ଆଉ କଣ ଆଉ ଘରେ ସମସ୍ତେ ଭଲ ଅଛନ୍ତି ନା?
ହୁଁ
ଆଉ ତୋ ଦେହ ପା ଭଲ ଅଛି ନା?
ହୁଁ
ଆଉ ମାମୁଁ ଘରକୁ ଯାଇଥିଲୁନା ଆଜି ଯାଇନୁ ନା ଯିବୁ?
ନା ବେ ମାମୁଁ ଦେହ ଟିକେ ଖରାପ ସେ ହଁ ଦେହ ଖରାପ ଅଛି ସେ କଟକ ରେ ଅଛନ୍ତି।
ଓ ହୋ ତୋ ବୋଉ ବୋଧେ ସେଠିକି ପଳେଇଥିବେ ଆଉ।
ନାବେ ମୋ ବୋଉ ଜାଣିନି ତ ସିଏ ହଁ ଜା ହେଲେ ସେ ଜାଣିଲେ ଟେନସନ୍ ହବ ଯେ।
ନା ସେୟା ପଚାରିଥିଲି ମୁଁ କହିଲି କଣ କରୁଚି ଫୋନ କରିକି ମୁଁ ପଚାରିବି ଏଇଆ ଆଉ କଣ? ହ୍ୟାଲୋ
ଓ ହୋ
ଏଇଆ ଆଉ କଁ ମୁଁ କଣ କରୁଚି ପଚାରେ ହଉ ତୁ ଯା ଖାଇବୁ ଆଉ।
ହୋଉ ତୁ ଯା କଣ କର ଆଉ। ହାଲୋ